ଇଏ କିଛି ନାହିଁ, ଏଠି ବସିଥିଲି ଖାଇକି। ଆପଣ?
ଆପଣ ଙ୍କ କରୁଚନ୍ତି?
ଏବେ ଫ୍ରି ଅଛ ତ? ଏବେ ଫ୍ରି ଅଛ ତ? ଏବେ ଫ୍ରି ଅଛ ତ?
ନେ ଆପଣ ଙ୍କ କରୁଚନ୍ତି?
ହାଲୋ।
ଆପଣ ଙ୍କ କରୁଛନ୍ତି କି? ହ୍ୟାଲୋ!
ଏଇ ପୁଅ କୁ ଖାଇବାକୁ ଦେ
ଓହୋ।
ପୁଅ ଦାନ୍ତ ଘଷି ଆସିଲା ତ, ତାକୁ ଟିକେ ଖାଇବାକୁ ଦେଇଁ। ନେଟ୍ ୱାର୍କ ପାଉନି କି?
ହଁ, ନେଟ୍--ର୍କ ଅଛି ନା।
ବାହାରକୁ ଆସ ଟିକେ କଥା କ୍ଲିୟର ଆ--ନି। କଥା ଟିକେ କ୍ଲିୟର ଆସୁନି, କଟି ଯାଉଚି ମଝିରେ ମ ଆଉ କ'ଣ ଖାଇଥିଲ?
ହଁ ମ, ଏଇ ଦହି ବରା ଥିଲା।
ଦହି ବରା ହେଇ ଥିଲା।
ସକାଳୁ ଦହିବରା।
ହୁଁ।
ମିଳେ ନା ଘରେ?
ନାଇଁ କିଣା।
ଉଁ ହୁଁ। ଆଉ କଣ?
ଆଉ ରୋଷେଇ ସଇଲାଣି?
କିଛି ଆରମ୍ଭ ହେଇନି ଖାଲି ଚା ପିଆ ହେଇଚି।
ହୁଁ।
ହବ ଆଉ।
ଉଁ ହୁଁ।
ଖାଲି ଜଷ୍ଟ ଏଇ ଚା ପି ସାରିକି
ଚା ପିଇ ସାରିକି ତାପରେ ରୋଷେଇବାସ କରିବେ ଆଉ।
ହୁଁ। ଚାହା ପି ସାରି, ଫୋନ୍ କରିବି।
ଆ ପାଣିପାଗ
ବର୍ଷା ବର୍ ଉଠେଇଲା ଭଳିଆ, ଟିକେ ଅନ୍ଧାରିଆ କରି ରଖିଚି। ଲୁଗାପଟା ମାଣ୍ଡିଏ ଖଣ୍ଡେ ସଫା କରିଚି। ତାକୁ ଚିନ୍ତା ପଡିଲାଣି, ବର୍ଷା ହେଲେ କଣ କରିବି। ମାଣ୍ଡିଏ ଖଣ୍ଡେ ଲୁଗା ପଟା ସଫା କରିଦେଇଚି। ଗୋଟେ ବାହାଘରିଆ ଭୋଜିଥିଲା, ହେରା ପଡିଥିଲା ସବୁ।
ବର୍ଷା ତ ଅନ୍ଧାରିଆ କରିକି ରଖିଚି। ତାର ହବ କି କେତେବେଳେ, କେ ଜାଣିଚି।
କଣ କରୁଚି କେଜାଣି, ଅନ୍ଧାରିଆ କରିକି ଢାଙ୍କିକି ରଖିଚି।
ହୁଁ।
ଏ ପୁଅ ନେ ରେ ପୁଅ ସେ ଟିଫିନ୍‌ଟେ ଆଣି ନେ। ଘରୁକୁ ପଳେଇଲେ ପା ଆମର ନେଟୱାର୍କ କଟିଯିବ। ଘରକୁ ପଳେଇଲେ ଆମ ନେଟୱାର୍କ କଟିଯିବ।
ହୁଁ।
ବାହାରେ ବସିକି ଯାହା କଥା।
ହଁ, ହଁ।
ଆମର ଟିକେ ନେଟୱାର୍କ ପ୍ରୋବ୍ଲେମ ରହେ ଘରେ।
ହୁଁ। ସମସ୍ତଙ୍କ ଘରେ ପ୍ରାୟ ନେଟୱାର୍କ ପ୍ରୋବ୍ଲେମ।
ଚାଖ ଚାଖିଲୁ ଟିକେ ଆଉ ହେଇଗୁଡ଼ା ଆଉ କଣ ।
ଆଉ ଦେହ ପା ଭଲ?
ହଁ, ଭଲ। ହଁ, ଦେଖେ।
ଥଣ୍ଡା ପାଗ, ଥଣ୍ଡା ଟିକେ ଟିକେ ଧରିଥିବ।
ସେଇ ଦିନଠୁ ଅଧିକ ଟିକେ । ଆଉ ଏଇଟାରେ ଖାଇବୁ ନା।
ଥଣ୍ଡା ପାଗ। ଥଣ୍ଡା ଧରିଥିବ ଟିକେ ଟିକେ, ଆଉ କଣ? ଥଣ୍ଡା ପାଗ। ଥଣ୍ଡା ଧରିଥିବ।
ହଁ, ତ ତଥାପି ବହୁତୁ ଗରମ ହଉଚି।
ହୁଁ-ଉ-।
ଆଉ କଣ କୁହ? ଭାଇ, ଭଉଣୀ କେତେ ଜଣ ତମେ?
କିଏ?
ତମେ ଭାଇ, ଭଉଣୀ କେତେ ଜଣ?
ଆମେ ତିନି ଭଉଣୀ।
ତିନି ଭଉଣୀ?
ହୁଁ।
ଭାଇ?
ଭାଇ ନାହିଁ।
ଅ, ହ। ପାଠ ପଢ଼ୁଛ ଏବେ?
ନାଇଁ, ମୋର ମ୍ୟାରେଜ୍‌ ସରିଯାଇଛି।
ଓହୋ। ଶୁଣିଲାନି? ଆଉ ଆଉ କଣ କୁହ?
ଆଗୁକୁ କୁଆଡ଼େ ଆସୁଚି ପ୍ରୋଗ୍ରାମ ରଥଯାତ୍ରା ପାଇଁ?
ନା ରଥଯାତ୍ରା ଆମ ଘର ପାଖରେ ପରା।
ଓହୋ ଆଉ ଭଲ ଆଉ।
ଆମ ଘର ପାଖେରେ ମାଉସୀ ମା ମନ୍ଦିର ଆଉ ହଁ ଆମ ଘର ଆମ ଗେଟ୍ ପାଖରୁ ପୁରା ଦୋକାନ ବସେ। ଆମେ ଆମ ଦୁଆର ମୁହଁରେ ଠିଆ ହେଇକି ଦେଖୁ।
ହୁଁ।
ଆମ ଦେଇ ପାଉଣା
ଆମେ ବେଶୀ ବାଟ ଯାଉନା।
ଭଲ ଠାକୁରଙ୍କୁ ସକାଳୁ ଉଠିକି ଦର୍ଶନ କରୁଛନ୍ତି ଆଉ।
ହଁ ଆମ ଘର ଆମ ଘର କଡୁକୁ ଆମ ଦାଦା ଘର ଦାଦା ଘର କଡୁୁକୁ ମାଉସୀ ମା ମନ୍ଦିର।
ହଁ ଠାକୁରଙ୍କୁ ଡେଲି ସକାଳୁ ଉଠିକି ଦର୍ଶନ କରାହଉଚି।
ଉଁ। ଆଉ? ହ ଦୁର୍ଗାପୂଜା ଆମ ଘର ପାଖରେ। ରଥଯାତ୍ରା ଆମ ଘର ପାଖରେ ଆମେ ବେଶୀ ବାଟ ଯାଉନା।
ହୁଁ।
ଗବୁ ତ ଆମ ଭାଇ ମାନଙ୍କର ଆମେ ଯାଉ।
ହୁଁ।
ଉଁ ପରିବାରବି ଯାତ୍ରା ରଥଯାତ୍ରା ଟା ଗାଁ ର ଆଉ।
ହୁଁ ଆମେ
ଦୁଇଟା ଗାଁର ମିଶିକି ରଥଯାତ୍ରା ଟା।
ଭଲ
ଆଉ
ଆ, ପିଲାପିଲି?
ନା ହେଉନି।
ଓହୋ! ବାହାଘର ପ୍ରାୟ ଏବେ?
ହଁ ୱାନ୍ ୱାନ୍ ଇୟର୍ କମ୍ପ୍ଲିଟ୍ ହେଇଗଲା ଆଉ।
ଓହୋ!
ଆଜି ତ ଗୁରୁବାର ରୋଷେଇ ଦେଖିଆ କଣ କରିବା ଆଉ।
ହୁଁ, ଭାତ ବସିବ ଡାଲି ହଁ ପୁଅ ଟାର ବି ଟିକେ ପେଟ ଖରାପ ହେଇଯାଇଛି, କାଲି ଭୋଜି ନା ଯୋଉ ଚିକେନ୍ ଖାଇଦେଲାଣି ଟିକେ ଅଧିକ।
ହୁଁ।
ମୁଁ ବି ଭୋଜି ଖାଇ ଦେଇ ଆସିନି ମୋର ଦିନରୁ ପେଟଟା ଖରାପ। ଦେଖିଆ କଣ ଭାତ, ଡାଲି, ସାଧା ଯାହା ହବ, ମାନେ ମସଲା ବି କିଛି ହବନି ଆଜି।
ନା, ହଁ ପେଟ ଖରାପ ହେଇକି ମସଲା କଣ ଖାଇବା, ସାଧା ଉପରେ ଆଉ।
ଉଁ, ମସଲା ମୁଁ କରିବି ନା ଛୁଆଟା କାଲି ରାତି ସାରା ଶୋଇନି।
ହୁଁ।
ପେଟ କଣ ହଉଛି କି ଆଉ। ଆଉ କଣ କୁହ?
ଆଉ କଣ ଖବର?
ହ୍ୟାଲୋ।
ନା ଆଉ କଣ ଖବର କୁହନ୍ତୁ?
ଆଉ ତୋମ ଗାଁରେ ରଥଯାତ୍ରା ହୁଏନି କି?
ନାଇଁ ରଥଯାତ୍ରା ନାହିଁ ଏଠି।
ଅଁ, ହଁ, ସେ ପାଖରେ କୋଉଠି ହୁଏନି?
ହୁଁ, ପାଖରେ କୋଉଠି ହୁଏ ଯେ ଆ, ଆ, ଆଉ ଯାଉନା।
ଉଁ, ହୁଁ। ଆ,
ନା ପାଖ ମାନେ ତ କିଛି ବର୍ଷା ଫ ବର୍ଷା ହଉଛି ବି ଗରମ ହଉଛି।
ବର୍ଷା ହେଇକି ବି ଗରମ ପ୍ରବଳ।
ହଁ।
ଏ ଉଁ, ଏ ଦି ମାସ ସେୟା ହବ ଆଉ।
ଏ ହଁ ତାରେ ଦେବସ୍ନାନ ପୂର୍ଣ୍ଣିମା ଯାଇଛି ଏବେ ହବ ସେଇଆ।
ହୁଁ, ହୁଁ। ଆଁ, ଆଜି କଣ ପୁରା ଅନ୍ଧାର କରିକି ରଖିଲାଣି ଏମିତି।
ଅନ୍ଧାର କରିକି ରଖିଲେ ବି କୋଉଠି ଗରମ ଛଡା ହଉଛି। ଗରମ ବି ଜୋରରେ।
ନାଇଁ ଲୁଗାପଟା ଗୁଡା ସବୁ ସଫା କରିଚି ନା ଅଧିକା ଟେନସନ।
ହଁ ସେଇ କପଡା ଦିଖଣ୍ଡ ଶୁଖେଇବା ଟା ଟେନସନ୍।
ହୁଁ ବଡ ବଡ ବେଡସିଟ ଗୁଡା ସେଥିପାଇଁ ଟେନସନିଆ।
ହୁଁ।
ଆଉ ବାବୁ କଣ କରନ୍ତି?
ପ୍ଲାଣ୍ଟେ
ଉଁ ହୁଁ। ତ ସବୁ ଆମ ଏ ପାଖରେ ଆଉ। କଳିଙ୍ଗ ନଗର ଟାଟା।
ହଁ।
ହୁଁ ଆମ ଏପଟେ ତ ସବୁ ପ୍ଲାଣ୍ଟ ଆଉ। ହୁଁ।